ହ୍ୟାଲୋ ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି?
ମୁଁ ଏଇନା ଅଫିସ ଆସିକି ବସିଛି ଆପଣ?
ହଁ ରୋଷେଇ ସାରିକି ବସିଛି ଆଉ।
ଆଉ କଣ ଖାଇଛନ୍ତି?
ସନ୍ଧ୍ୟାବେଳେ ଖାଇଛି ସିଙ୍ଗଡ଼ା। ଆଉ ଆପଣ ଙ୍କ ରୁ ଫ୍ୟାମିଲି ରହୁଛ ନା ନା ଏକା?
ନାଇଁ ଏକା ରହୁଛି ଆପଣ?
ହଁ ଆମର ଏଠି ଶଶୁଘର ଅଛନ୍ତି ଢେଙ୍କାନାଳ ଶାଶୁଘର।
ଆଉ ବାପ ଘର?
ବାପଘର ଜାଜପୁର ଟାଉନ।
ଓହୋ ଆପଣ ଯାଜପୁରରୁ ଢେଙ୍କାନାଳ କୋଉ ଜାଗା ଘର?
ଆମର ଢେଙ୍କାନାଳ ଭୁବନ।
ଭୁବନ କୋଉ ଗାଁ?
ରେନ୍ଦା ପାଟଣା।
କୋଉ ଜାଗା।
ରେଣନ୍ଦାପାଟଣା କୋଉ ଜାଗା କହିନି ଜାଣିଚନ୍ତି କି।
ହଜବେଣ୍ଟ ନାଟା।
ରଜନିକାନ୍ତ ଆଏଜେ ଡାକନା କୁଲୁ।
ହୁଁ ହୁଁ ଓହୋ ରଜନୀକାନ୍ତ ଆଇଚଡାକ ନା କୁଲୁ ଆଉ କଣ କୁଅ।
ଆଉ କଣ ଖିଆ ପିଆ କଣ। ମୁଁ ଜାଣିନି ଏଟି ପ କହିଲେ
ଓହୋ।
ଆଉ କଣ ଖିଆ ପିଆ।
ନା ପିଠା ବୁଟ ତରକାରୀ ଆଉ। ଆଉ ଆପଣ ଜବ ରୁଆଇଲେ ଏବେ।
ହଁ ଜବରୁ ଆଇଲି।
ଓହୋ ଏଗୁଢାରୋଷେଇ ବୋଷେଇ କରିବେ ଆଉ।
ଜବ ଆଇଲେ ମାନେଭାଇ ଭାଇ କଣ କରଚନ୍ତି।
ଭାଇ ଆମର ଭାଇ ତ ମ୍ୟାରେଜେ ଭାଇ ଥିଲେ ଏଇ ଯୋଉ ଏଥିରେ କମ୍ପାନୀରେ ଯାଜପୋରଡୋରେ। ଏଇ ଯୋ ମୋବାଇଲ ସୋରୁମ୍ ଏବେ ଛାଡ଼ି ଦେଇଚନ୍ତି ଆଉ। କୁଆଡେ ଚାଲିଯାଇଚନ୍ତି ଘର ଅସୁବିାଧାଟିକେ ଛାଡ଼ିଦେଇକି ଆଉ।
ଆଁ।
ଆଉ ଯାଜପୁର ଟାଉନ ଆସନ୍ତି ନା ବିରଜା କ୍ଷେତ୍ର କୋଉଠି ଘର ଆପଣଙ୍କର।
ନାଁ ନଯାଜପୁର ଯାଇନି ଆପଣ କୁ ଉ ଉ ଆଁ ଆପଣ କଣ ହାଉସ ୱାଇଫ ନା ବିଜନେସି।
ନା ନା ହାଉସ୍ୱାଇଫ୍।
ଆଉ ପୁଅ ଝିଅ।
ଝିଅ ସାଢ଼େ ତିନି ବର୍ଷ। ଆଉ ଆପଣଙ୍କ ଘର କୋଉଟି ନା ଗୋଟେ ଝିଅ।
ଝାସୁଡ଼ା।
ଓହୋ ଝାରସଗୁଡ଼ା ଘରଟା ହେଇଟି ବୋଧେ।
ହଁ ସିଆଡେ।
ଉ ହୁଁ।
ଆଉ କଣ।
ଆଉ ଆନ ପୂର୍ଣ୍ଣିମାରେ ପୁରୀ ଫୁରୀ ଯାଇଚନ୍ତି ନା।
ହଁ ପୁରୀ ଫୁରୀ ଯାଏ ଟିକେ କେତେଳେ କେମିତି ଆପଣ।
ନାଁ ସାନ ପୁନିଆ ଯାଏନି ଖାଲିବେଳେ ଯାଏ। ଅଲଗା ବେଳେ ଆଉ ଛୋଟ ଛୁଆ ନେଇ ଇ
ଆଉ ବିଲବାଡି ରୁଆ ରୁଇ ଭାଇ ଭାଇ କଣ ବିଲବାଡିରୁଆ ରୁଇ ସଇଲାଣି।
ନା।
ଭାଇ ବିଜନେସ୍ କରନ୍ତିନା କଣ।
ହଁ।
ଉଁ।
ବିଜନେସ୍ ଭୁବନେଶ୍ଵର ଯାଆନ୍ତି ଆଉ ସେଠି କାର ବିଲ୍ଡିଂ ବିଲ୍ଡର ବିଲ୍ଡିଂ କାମ ହୁଏ।
ହୁଁ ହୁଁ ହୁଁ ହୁଁ ପଇସା ଏଲେ ଲୋକ ତମର କଣ ତମେ ଏଇି
ଚାଷ ତ ଚାଷ ବି କରନ୍ତି ଲୋକ ଲଗେଇକି।
ହୁଁ ହୁଁ ହୁଁ।
ଏମିତି ଚାଲିଛି ଆଉ।। ଆଉ କୋଉଁ ମନ୍ଦିର ଯି ଯିବାକୁ ଭଲ ପାଆନ୍ତି?
ଟିକେ ପୁରୀ ଫୁରୀ ଯାଇଥିଲି ଯେ ବୁଲିବାକୁ ଆସ୍ତେ ଆସ୍ତେ
ହୁଁ ହୁଁ।
ଆଉ କଣ କୁହ?
ଆଉ କଣ ଖାଇବାକୁ ବେଶି ଭଲ ପାଆନ୍ତି ନନ୍ ଭେଜ ନା ଭେଜ୍?
ମୁଁ ଆମର ଭେଜ୍।
ଭେଜ୍
ଓ ହୋ।
ନନ୍ ଭେଜ ମୋର ପନିର।
ହୁଁ ନାଇଁ ନନଭେଜ ଏମିତି ନମିଳିଲେ ଖାଏ। ଆକୁଚେଲି ଆମ ଆମ ଘର ବି ପଟଣା।
ସେଥିପାଇଁ ହିରେ ପଚାରିଲ ସବୁ ଆଉ।
ହଁ ହଁ ଆମର ମୁଁ ଗାଁ ରେ ରୁହେନି ତମେ ଦେଖିନଥିବେ ମୁଁ ବି ତମକୁ ଦେଖିନଥିବି।
ହୋ ହଜବେଣ୍ଡ ଯାଆନ୍ତି।
ନାଇଁ ତମ ନାଁ ଶୁଣିଚି କିନ୍ତୁ କୁଲୁନା ଙ୍କର ଇଏ ବୋଲି ତମେ ମାନେ କହିଲାଠୁ ଜାଣିଦେଲି କିନ୍ତୁ ଆମ ଘର ବି ପଟଣା। ଯେ ମୁଁ ରହୁଥିଲି ବାହାରେ ଓଡିଶା ବାହାରେ ଏବେ ଝାରସୁଗୁଡ଼ା ଜବ୍ କରୁଚି।
ଓହୋ।
କିନ୍ତୁ ଗାଁରେ କାହା ସାଙ୍ଗରେ ଲେନ୍ ଦେନ୍ ନାହିଁ ଏତେ କେତେବେଳେ କେମିତି ଯାଏ ବୁଲି ବାଲିକି ଆସେ।
ଓହୋ ହେଥିପାଇଁ ମୁଁ ଜାଣିନି ଆଉ।
ହଁ ମତେ ଗାଁ ରେ ତ ଦେଖିନଥିବ କେବେ ତମେ ତ ଗାଁ ଆଁ।
ହଁ ମତେ ଡାଉଟ୍ ଲାଗିଲା ମୁଁ ଜାଣିଛନ୍ତି ବୋଧେ।
ହଁ ହଁ ମୁଁ ଗାଁ ରେ କେବେ ଦେଖିନଥିବ ମୁଁ ତମକୁ ଦେଖିନି। କାହିଁକି ମୁଁ ଆମ ଘର ବି ତମ ଘର ଦେଇକି ଯାଏ ମୁଁ କାର ନେଇକି ଯାଏ ତ ଆମ ଘର ମୁଣ୍ଡରେ। ସେଇ ମୁଣ୍ଡରେ ଆମ ଘର ମୋ ବାପାଙ୍କୁ ଦେଖୁଥିବେ।
ଆଉ ଏ ଲାଇନି କୋଉଁ ଦିନଠୁ କଣ ପଶିଲେଣି?
ଦି ତିନି ହେଲା ମୁଁ କହିଲି ଗୋଟେ ପଶି ପଇସା ଆସିକି ଦି ତିନି ଦିିନି ହେଲା ପଶିଚି ଏବେ ମୁଁ ବି ଜାଣିନି।
ହଁ ମୁଁ ବି ସେମ୍।
ଓକେ ଭାଉଜ ଗୋଟେ ଟାଇମ ପାସ୍ ଏଟା।
ହଁ ଇଏ ଆସିକି କହିଲେ କହିଲେ ସମସ୍ତେ କରୁଚନ୍ତି।
ହଁ ସ ମୁଁ ମୁଁ ବି ସେଇଆ ଏ ସମସ୍ତେ ଗୋଟେ ଦେଖ ଆମେ ନା ଦେଖା ସେଖା ଦୁନିଆ ସମସ୍ତେ କରୁଚନ୍ତି ଆମେ କରିବା କିନ୍ତୁ ଏଟା କିଛି ଖରାପ ନୁହଁ ଗୋଟେ ଏଟା ୱାନ ଟାଇମ ଗୋଟେ ମାଇଣ୍ଡ ଫ୍ରେସ ମଣିଷ ଯେତେବେଳେ ଆସ କରି କରି ଟିକେ ଗପିଲେ ଗୋଟେ ମାଇଣ୍ଡ ଫ୍ରେସ ଲାଗେନି ଭାଉ
ହଁ।
ସେଇ ଟାଇପ୍ ର ଗୋଟେ ଆଉ।
ହଁ
ଆଉ ଘରେ ଭଲ ସବୁ? ତ ତମେ ତମେ ବଡ଼ ବଡ଼ିଆ ଲୋକ ତମର ଟେନସନ କଣ ପଇସା ତମେ ଗାଧୋଉଚ।
ଗାଧୋ ନା ଆହୁରି କଣ ଆଉ ରୋଷ ଷେଇ କରି ଏବେ ଖାଇବ ନିଜେ?
ହଁ ନାଇଁ ମୁଁ ରୋଷେଇ କରି ଖାଏନି ମୁଁ ଜୋମାଟୋ ମଗେଇ ଖାଇଦିଏ ମିସେସ୍ ମୋ ପୁଅର ହାତଟା ଭାଙ୍ଗି ଯାଇଥିଲେ ମୋ ପୁଅ ମୋ ମିସେସ୍ ଯାଇଛି ଏଠି ଥିଲା ମିସେସ୍। ମୋ ପୁଅର ରଜକୁ ହାତ ଟା ଭାଙ୍ଗିଗଲା ତ ମୋ ପୁଅ ପାଞ୍ଚ ବର୍ଷ। ତାହାତ ଭାଙ୍ଗିଗଲାଯେ ଯାଇଚିତାଙ୍କ ଗୋ ଗୋ ମୋ ଶଶୁର ଘରେ ସେଇଠି ଅଛି ଟିକେ ହାତଟା ଟିକେ ଭଲ ହେଗଲେ ଆସିବ ଆଉ।
ଓହୋ।
ହ ହ।
ଏଇ ବର୍ଷ ରଜ ରେ ଭାଙ୍ଗିଗଲା?
ହୁଁ ଏଇ ରଜରେ। ଇଏ ମଝି ରଜରେ ଗାଁକୁ ଯାଇଥିଲା ମୁଁ ଯାଇନି ଗାଁକୁ ମୁଁ ଯାଇଛି ଗାଁକୁ ଛାଡିଥିଲି କିନ୍ତୁ
ଓହୋ ରଜରେ ଥିଲେ ରଜରେ ଥିଲେ।
ମୁଁ ଗାଁରେ ନଥିଲି ସେ ମିସେସ୍ ହରିକା ଥିଲେ। ଗାଁ ରେ
ତ ଆପଣ ମିସେସ ଆପଣ ସାଙ୍ଗ ରୁହନ୍ତି ନା।
ହଁ ମିସେସ୍ ମୋ ସାଙ୍ଗରେ ରୁହେ ମୁଁ ବେଶୀ ଓଡ଼ିଶା ଆଉ ଇଣ୍ଡିଆ ବାହାରେ ଥିଲି ମୁ ନା ବହୁତ ଦିନ ହେଲା ଚାରି ପାଞ୍ଚ ଛ ବର୍ଷ ବାହାରି ଥିଲି ଇଣ୍ଡିଆ ବାହାରେ ମିସେସ୍ ଘରେ ରୁହେ। ଏବେ ପୁଅ ପଢାପଢି ହେଲାଣି ସେଥିପାଇଁ
ହଁ। ଆଉ କେବେ ଆସିବେ ନା ଏଇ ଝାରସୁଗୁଡା ତ ଏ ପାଖରେ। ଯିବା ଆସିବା ମାନେ ମାସକ ଥରେ ନା
ହଁ ଗାଁକୁ ଯିବି ଦେଖିଆ ଏଇ ଏବେ ଏବେ ଯିବି ଗାଁକୁ ମୁଁ ଗାଁକୁ ଯାଏ ପ୍ରତ୍ୟେକ ଦି ମାସରେ ଥରେ ଯାଏ ଦି ଦିନ ଖଣ୍ଡେ ରହି ପଳେଇ ଆସେ।
ହଁ।
ଗୋଟେ ଦି ଦିନ ରହିଲି ଫୁଣି ପଲେଇ ଆାସେ।
ଓହୋ ରଜ ଛୁ ଛୁଟି ଫୁଟିରେ ର ଛୁଟି ଦିନେ ଏରେ ଆଜ ଛୁଟି ଥିନେ ଆସିବ।
ହଁ ଛୁଟିତ ମୋର ଛୁଟି ଅଶି ସ ସପିସେଣ୍ତେ ଅଛି ଏ ଗାଁରେ ଟିକେ କଣ କଇଲୁ ଭଲ ମିସିଙ୍ଗ ନାହିଁ କଥାବାର୍ତାର ଗାଁରେ ଭଲ ଲାଗେନି ଏଇ ବାହାରେ ଠିକି। ଗାଁ ରେ ବେଶୀ ଇଏ ସବୁ ସେଥି ବେଶୀ ରୁହେନା ଛୁଟି ତ ଅଛି ଆଉ ଯାଏ। ପୁଣି ଭାବୁଛି କାଲି ଯିବି କାଲି ଗାଁକୁ ଯିବି ଗୋଟେ ଦିନ ଯିବି। ଗୋଟେ ଦିନ ଦି ଦିନ ବ୍ୟାଙ୍କରେ କାମ ଅଛି ପୁଣି ରିଟର୍ନ ଆସିବି।
ଆଉ ବର୍ଷା ବର୍ଷି ହଉଛି ନା ସିଆଡ଼େ?
ହଁ ବର୍ଷା ହଉଛି ଆପଣ ସାମ ଆମ ଗାଁ ରେ ବର୍ଷା ହଉଛି?
ହଁ ବର୍ଷା ଇଆଡ଼େ ହଉଥିଲା ଏବେ କମିଛି ଲାଇନ୍ ତ ନାହିଁ ଇଆଡ଼େ କରେଣ୍ଟ। ଉଁ ପଳୋଉଚି ଆଉ ଉଁ ମାଁ ଏଇନେ ପଳେଇବେ ଗରମ ପ୍ରବଳ ହେଉଛି।
ତ ଗାଁରେ ଆଉ।
ଟାୱାର ପାଉନି ମୁଁ ଝରକା କଥିରେ ଏମିତି ଓଳିଛି।
ଆଉ ତମେ ତ ଭାଇଙ୍କ ମିସେସ୍ ଭୁବନେଶ୍ୱର ରଉଛନ୍ତି ତମେ ତ ପଇସା ଜୋରେ ଭୁବନେଶ୍ୱର ରଉନ କାହିଁ ଗାଁରେ ଅଛ କାହିଁ ରହୁଛ।
ମୁଁ ତ ଗାଁ ରହୁଛି ଆଉ।
ଆଉ ଭୁବନେଶ୍ୱର ଯାଉନ କୁଲିଦା ନଉନାହାନ୍ତି ଭୁବନେଶ୍ୱର କୁଲିଦା
ନା ସେ ଯାଆନ୍ତି ଯେ ଏତେ ସେ ଭୁବନେଶ୍ର ଆଟାକ୍ ନୁହଁ। ଛିଗାଁ ହଁ।
ହଉ ହଉ ଏଇ ତ ସଂସାର ଆଉ। କାଟା ଭୁବନଶ୍ୱରରେ ସବୁ ରହୁଛନ୍ତି ନା ଭାଇ ମାନ୍ ନା।
ହଁ।
ତମେ ଗାଁରେ ରହିଲ।
ହଁ ହଁ ଆମେ ଗାଁରେ ରହିଲୁ ଚାଷ ବାସ ଏ କରନ୍ତି। ଓଉ ଶାମ
ସେ ଆଉ,
ସ୍ୱାମୀ ଯୋଉଠି ସ୍ତ୍ରୀ ସେଇଠି ଆ।
ଆଉ କଣ କରିବ ସେଇଟା ତ ସେଇଟା ସଂସାର ଜିବନ ଆଉ।
ଆପଣ ମିଶେସ୍ ତାର ପାଖରେ ରୁହନ୍ତି ନା।
ହଁ ପାଖେ ରୁହେ ମୁଁ ଯାଏ ବିଶେଷ ପାଖରେ ରୁହେ ପୁଣି ମଝି ମଝି ଯାଏ ମିଶ୍ର ରହେ ପୁଣି ଗାଁକୁ ଯାଏ ସମସ୍ତେ, ମିଶେ କହିଲେ ମୁଁ ଯାଏ କେତେବେଳେ ସିଏ ଯାଏ ଏମିତି କରିକି ଯାଉ ପରେ ଗାଁ କୁ ଆଉ।
ଓହୋ
ଏଇତ ଜୀବନ ଆଉ କଣ କରିବା। ମୋର କଲ୍ ଯାଉନି ମୋତେ ଯିଏ କଲ୍ କରିବ ଆସୁଯିବ ଆସିବ।
ହଁ ହେବ ମୋର ବା ଆଜି ହେଲା କଲ୍ ଏଇ ସନ୍ଧ୍ୟାବେଳେ,
ହଉ ହଉମେ କରିବଉମେ ସଏ ହବ କଲ କରିବ ନହଲେ ଆଉ
ହଉ ହଉ। କାଇ
ହଉ ହଉ ହଉ ହଉ।